ହାଲୋ। ହ୍ୟାଲୋ।
ହାଲୋ ହଁ ଶୁଭ ସକାଳ।
ଶୁଭ ସକାଳ ସୁଭା ଯାଉଛି ‌
ଆଉ ହଁ ଶଭା ଜାଉଛି। ଆଉ କଣ ଖାଇଛନ୍ତି। ହଁ ଏମିତି ବସିଛି ଆଉ ତମେ କଣ କରୁଛ। ଆଚ୍ଛା।
ହଁ ହଁ ହଁ।
ନା ମୁଁ ତ ଖାଲି। ସକାଳେ ଖାଇଥିଲି ଏବେ ଖାଇନି ଖାଇବି ଆଉ। ସେ ଭାତ ଡାଲି ଆଉ ତରକାରୀ ବନେଇଛନ୍ତି। ଭାତ ଡାଲି ଆଉ ତରକାରୀ। ଘା ହଁ ଘାଣ୍ଟ ତରକାରି।
ଘାଣ୍ଟ। ନା କରୁନାହାନ୍ତି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।